ହେଲୋ
କଣ କରୁଛନ୍ତି?
ନାଇଁ ମୁ ବସିଥିଲି ଆଉ ଆଉ କଣ କୁହନ୍ତୁ।
ଆଚ୍ଛା
ଆଉ କୁଆଡେ ବୁଲିବାକୁ ଯିବେ ନା କଣ?
ଆ ଏଠିବି ଆମର ଠାକୁର ଯେତେବେଳେ ଆମର କହିବେ। ଅଣସର ପରେ ଟିକିଏ ଦର୍ଶନ କରିବାକୁ ଯିବୁ ହଁ ଠାକୁର ମନ୍ଦିର ଦର୍ଶନ ଭିତରେ ଥାଆନ୍ତି ନା? ଦର୍ଶନ କରିବାକୁ।
ସେତେବେଳେ ତ ମାନେ ଅଲାର ନାଥ ଯାଆନ୍ତି।
ଅଲାରନାଥ ସେଠି ଠାକୁରଙ୍କୁ ଦର୍ଶନ କରି ଦେଇକି। ଆପଣ ଯାଇ ଥିନାଲେ
ନାଇଁ ମୁଁ କେବେ ଯାଇନି। ମାନେ ଶୁଣିଛି ସବୁବେଳେ ହେଲେ କେବେ ଜାଏନି।
ସେ ମାନେ ପୁରୀ ବର୍ଷକୁ ଥରେ ଠାକୁର ଯେତେବେଳେ ଏଠି ଅଣସର କରନ୍ତି- ଠାକୁର ସେତେବେଳେ ଅ ଅନା ଅନାରନାଥରେ ଥାଆନ୍ତି ସେଇଠି ଯାଇକି ବର୍ଷକୁ ଥରେ ଦର୍ଶନ କରିବା କଥା। ସେଥିପାଇଁ ଆମେ ଯାଉ ବର୍ଷରୁ ଥରେ ନାଖା।
ଆଚ୍ଛା।
ସମସ୍ତେ ଯାଉ ସେଠି - ସେଠି ବି କଣ ଛୋଟ ଜାଗା ଟିକେ ଛୋଟ ହେଲେ ବି ଭଲ ଲାଗେ ଟିକେ ତାଙ୍କର ଶାନ୍ତି ଲାଗେ। ସେଠି ବି ଲାଗେ ଯେ ଠାକୁରଙ୍କ ମୋ ପାଖରେ ଅଛନ୍ତି କି। ଜଗନ୍ନାଥ ଏଇଠି ଆମ ପାଖରେ ଅଛନ୍ତି।
ଓ ହୋ। ଓହୋ ଆମେ ଯାଇଥିଲୁ ମାନେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ଆମେ ଗୋଟେ ଗୋଟେ ଗୋଟେ ଜାଗା ବୁଲିବାକୁ ଯାଉ ପ୍ରତ୍ୟେକ ବର୍ଷ ଆ ବର୍ଷ ଆମେ ଯାଇଥିଲୁ ଗଲୁ ଢେଙ୍କାନାଳ ଢେଙ୍କାନାଳ ଜୋରନ୍ଦା ଗଲୁ। ଆଉ ସପ୍ତଶଯ୍ୟା ଆଉ ଦତ୍ତାତ୍ରୟ ମନ୍ଦିର ଯଉ ସାଇ ମନ୍ଦିର। ସେଠିକି ଗଲୁ। ଆଉ ଗୋଟେ ପାର୍କ ଥିଲା ଆଉ ମୁହଁ କପଣ ହୁଏ। ଯୋ କପିଳାସ ଥିଲୁ ବୁଲାବୁଲି କରି ଆସିଲୁ। ତାହା ପରବର୍ଷ ଆମେ ଗଲୁ ବାଲେଶ୍ୱର ପଟେ। ବାଲେଶ୍ଵରରେ ଯେତେ ମନ୍ଦିର ଆମେ ସବୁ ଜାଗା ବୁଲୁ। ଆମେ ରହୁ ଆମେ ଗଲେ ଫେରୁନା। ଆମେ ଗଲେ ସେଠି ସବୁ ଦର୍ଶନ କରିବୁ ଆଉ ଯୋଉଠି ହଉ ଆମେ ଦଶ ଜଣ ଯାଉ ମିଶିକି ସମସ୍ତେ ଆମେ ରହୁ ଖାଇବା ପିଇବା ବି ଗ୍ୟାସ ଫାସ ନେଇକି ଯାଇଥାଉ ରୋଷେଇ ବାଷ କରିକି ଆମେ ଖାଇକି ପିଇକି ରହୁ। ତାପରେ ମସ୍ତେ ଗଲୁ ମୟୂରଭଞ୍ଜ। ସେପଟେ ଯାହା ଅଛି ସବୁ ଦେଖିଲୁ। ଗଞ୍ଜାମ ବ୍ରହ୍ମପୁର ବି ଯାଇଥିଲୁ। ଆଉ ଚିଲିକା ବି ଯାଇଥିଲୁ। ସବୁଠୁ ବେଷ୍ଟ ମୁମେଣ୍ଟ ହଉଛି ଚିଲିକା। ମାନେ ବହୁତ ବଢିଆ ଲାଗିଲା। ମାନେ ଭାବି ପାରୁନଥିଲୁ ଚିଲିକା ଗୋଟେ କେମିତି ହେଇଥିବ? କାଳି ଯାଇ ଗୋଟେ ଷ୍ଟୋରି ଟା ଶୁନିଲେ ଟିକେ ଡର ଡର ଲାଗେ ତ ମାନେ ଯେତେବେଳା ଗଲୁ ଆମେ ଯେତେବେଳେ ଚିଲିକାରେ ପହଞ୍ଚିଲୁ ରାତି ହେଇଯାଇଥିଲା। ତାପରେ ସେମାନେ ମନା କଲେ ତାହଲେ ରାତିରେ ଆମର ଏଇଠି ନାହିଁ। ମାନେ ଦର୍ଶନ କରିବାକୁ ତାଙ୍କର ଯୋଉ ଯାଉଛି ବୋଟ ସବୁ ତାଙ୍କର ଟାଇମିଙ୍ଗ ଅଛି। କାରଣ କେତେବେଳେ ଦୁଆର ଆସେ ସେମାନେ ନିଅନ୍ତିନି ତାଙ୍କର ଅଛି ସବୁ ଟାଇମ ମତ ଏଠିକି କଣ କିଲୁ ନା ରୋମ ଦଉଛନ୍ତି ଭଡାରେ। ଗୋଟା ଆମେ ଦିଟା ରୁମ ନେଲୁ ଦିଟା ରୁମ ନେଇକି ଦଶ ଜଣ ରହିଲୁ। ସେ ରହିିକି ସକାଳୁ ପା ଭୋର ଭୋର ଉଠିଲୁ। ଉଠିକି ଗାଧୋଇ ଫଧେଇ ଟିକେଟ କଲୁ ଟିକେଟ କରିକି ଗଲୁ। କୋଉଠି ମାନେ କାଳି ଯାଇ କାଳି ଯାଇ ଗଲୁ। ଯାହା ହଉ ଭଗବାନଙ୍କ ଦୟାରୁ ମାଆଙ୍କ ଦର୍ଶନ ହେଇଗଲା ଭଲରେ ଭଲ ତାପରେ ଆମେ ଫେରିଲୁ ସେଇଠୁ ଆସିକି ଆଉ ଟିକେ ବହୁତ ବଢିଆ ଲାଗିଲା। ଯେତେବେଳେ ଆମେ ଯାଉଥିଲୁ ଚିଲିକାରେ ପକ୍ଷୀ ସବୁ ଉଡୁଛନ୍ତି। ଆଉ ପକ୍ଷୀ ମାନଙ୍କ ପାଇଁ ସବୁ ଖାଇବା ବି ବିକ୍ରି ହଉଛି। ତମେ ଗଲାବେଳେ ପକେଇବ ପାଣିରେ। ସେମାନେ ସବୁ ଆସିି ଖାଇବେ ମାନେ ପକ୍ଷୀ ସବୁ। ବିଭିନ୍ନ ପ୍ରକାର ପକ୍ଷୀ ଭାରି ମାନେ ଇଏ ଲାଗିଲା ଖୁସି ଲାଗିଲା। ଏତେ ମାନଙ୍କ ଖୁସି ଚିଲିକା ଟା କେବେ ଭୁଲି ହବନି ବହୁତ ବଢିଆ ଲାଗିଥିବ। ତାପରେ ଆସି ହଁ ଆମ ଆମେ ମିଶିକି ଯଉ ନା ଆମେ ଟିକେ ବେଶୀ ଭଲ ଲାଗେ ଆମକୁ ଆଉ ତାପରେ ସେଠି ବୁଲିଲୁ ଆହୁରି ବହୁତ ବହୁ ଜାଗା ସବୁ ବୁଲାବୁଲି କରି ସେପଟେ ଯାହା ସବୁ ମାନେ କୋଉଠିକି ନ ଯାଇଚୁ ବୋଲି ଆମେ ବୋହୁତ ଜାଗା ଯାଇଚୁ। ଆ ଖିଚିଙ୍ଗ୍ ଯାଇଛୁ ଆମର ମୟୂରଭଞ୍ଜ ପଟେ। ସେ ମାନେ ସେ ଫେମସ୍ ଠାକୁରାଣୀ। ଏ ସବୁ ତ ଯାଇଛୁ ଆଉ ବୁଢ଼ୀ ଠାକୁରାଣୀ ମାନେ ବରମପୁର ସମ୍ବଲପୁର ଯାଇଚୁ। ସମ୍ବଲପୁର ଘଣ୍ଟେଶ୍ଵରୀ ସମ୍ବଲେଶ୍ଵରୀ। ଆମ୍ ସେପଟେ ସବୁ ଯାଇଛୁ ହରାକୁଦ ଡ୍ୟାମ।
ମାନେ ଯାହା ହଉ ଆମେ ଏତିକି ସବୁ ବର୍ଷ ହୁଁ ଗୋଟେ ଗୋଟେ ପଟେ ଯାଉ। ଆଉ ମାନେ ସବୁ ଜାଗା ବୁଲି ବୁଲିକି ଆସୁ। ଏମିତି ନାହିଁ ଯେ ପାଖରେ ଆଉ ଯାହା ଥିବ ଢେଙ୍କୁଲ୍ ଭିମକୁଣ୍ଡ ଯାଇଥିଲୁ ଆଉ ଶପ୍ତ ଫେଣି। ଆଁ ତାପରେ ସବୁ ଜାଗାକୁ ଯାଇଛୁ ପ୍ରାଏ ପଞ୍ଚଲିଙ୍ଗେଶ୍ଵର ହୁଁ ମାନେ ଏମିତି ଯାହା ହୋଉ ଆମେ ବୋହୁତ ବୁଲିଚୁ ହେଲେ। ଆମେ ପ୍ରତ୍ୟେକ ବର୍ଷ ଯାଉ ଏବେ ତ ପିଲା ଜପୁ ଆଉ ମାନେ ବାହାଘର ଗଲୁ ଆମେ ଯୋଉମାନେ ସାଙ୍ଗ ହଉ ଆଉ ଯାଇପାରୁନୁ ଦି ବର୍ଷ ହେଲାଣି। କିନ୍ତୁ ଆମେ ନହେଲେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ହବ ମାନେ ଆମେ ଯିବୁ ବୁଲିବା ପାଇଁ ଆମ ଭା ଆମ ସାହିରେ ଗାଡ଼ି ଆମ ଦାଦାଙ୍କର ଦାଦା ଗଲେ ମେନ୍ ଲୋକ ଆମ ସହିତ। ତାପରେ ଆଉ ଗୋଟେ ଭାଇ ଯାଆନ୍ତି ଆମ ସହିତ। ମାନେ ସେ ଦି ଜଣ ଯାଆନ୍ତି ଜେନ୍ସ ଆଉ ଆମେ ଆମେ ସବୁ ଝିଅ ମାନେ ଯାଉ। ଆଉ ଗୋଟେ ବର୍ଷ ବୋଉ ହେରିକା ସବୁ ବାହାରିଲେ କହିଲେ ତମେ ଯାଉଛ ଆମେ ବି ଗୋଟେ ଗାଡ଼ି କରି ଯିବୁ ଆଉ ଆମେ ଦଶ ଜ
ଯା ହୋଉ ତମେ ପୁରା ଓଡ଼ିଶା ଟାକୁ ବୁଲି ଦେଇଛନ୍ତି ପୁରା ରାଉଣ୍ଡ କରିଦେଇଛନ୍ତି ଆଉ। ସବୁଆଡୁ ଦେଖି ଦୁଖାକି। ଆମର ବି ସେମିତି ଯେତେବେଳେ ଯାଉ ଅ ଇଏ ଖରା ଯୋଉ ଡିସେମ୍ବର ମାସରେ ସବୁ ଏ ହୁଏ। ଛୁଟିରେ ସମସ୍ତେ ଆମର ବସ୍ କରିକି ଯାଆନ୍ତି ବ ଛ ସମ ବଡ଼ ଠୁ ଛୋଟ ଯାଏ ସମସ୍ତେ ଯାଉ ପିକିନିକ୍ ରେ। ଆଁ ସବୁ ଜାଗା ଆମେ ଯାଇଥିଲୁ ବ ବାଲେଶ୍ଵର ଯାଇଥିଲୁ ବାଲେଶ୍ଵରରେ ବୁଲାବୁଲି କରିକି ସବୁ ଦେଖ ଦେଖା ଦେଖି କରିକି ଆସିଥିଲୁ ତାପରେ ସେଠୁ ତାପରେ ବାଲେଶ୍ଵର ରୁ ଫେରିଲା ପରେ ତା ଆସିଲେ ହାରି ପୁରୀ। ପୁରୀରେ ତାପରେ ଜଗନ୍ନାଥ